ହେଲୋ। ଯା ସିଆଡେ ଯା ସିଆଡେ ଯା। ହଁ ହାଲୋ।
ହଁ।
ହୁଁ ମୋତେ ଆଜି ଶୁଭା ଯାଉଚି। କାରଣ ମୋର ଯୋଉ ଡାଟାଟା ସେଇଟାରେ ଚାଲୁନି ଠିକସେ। ଆଉ ଟିକେ ହଟସ୍ପଟ ନେଇଚି ଫାଇଭ୍ ଜି ର ତ ସେଥିପାଇଁ ବୋଲି ମୋର ମତେ ଆଜି ମାନେ ମତେ ଆଜି ଶୁବା ଯାଉଚି।
ହଉ-ହଉ।
ମୋ ଆବାଜ୍ ଟା ଅଡିବୁଲ୍ ଅଛି?
ହଁ-ହଁ।
ହୁଁ-ହୁଁ ହଉ ଠିକ୍ ଅଛି। ଆଉ ରଜ ପର୍ବ କଣ କଣ କରୁଚ?
ରଜ ପର୍ବରେ ଆଉ କଣ କରିବୁ ଆମେ ରଜ ପର୍ବରେ ଆମେ ଆ ରଜ ଖେଳିବୁ ଆଉ ଅଳତା ଲଗେଇବୁ। ଆଉ ପୁଣି ନୂଆ ଡ୍ରେସ୍ ପିନ୍ଧିବୁ। ଆଉ ପୁଣି ନାଚ ଗୀତ ହବ ଆଉ କଣ।
ଓହ ଦୋଳି ଖେଳିବ ପୋଡ଼ପିଠା ଖାଇବ।
ହଁ ପୋଡପିଠା।
ହୁଁ ହୁଁ ହୁଁ।
ଆପଣ କେବେ ବୁଲି ଆସନ୍ତୁ ଫୁଲବାଣୀ।
ଏ ନାଇଁ-ନାଇଁ-ନାଇଁ-ନାଇଁ କହନା। ଆମେ ଯିବାର ଅଛି ତ ଆଉ।
ହାଁ?
ହଁ କେବେ ଆମେ ଗୋଟେ ଯିବା ଆଉ। ଓ ସରି।
ଇକୋ ହଉଚି ଇକୋ ଇକୋ।
ଓହୋ ହୋ ହୋ ଟିକେ ରୁହ ଟିକେ ରୁହ।
ହାଲୋ।
ହଁ ହାଲୋ।
ହଁ।
ହଁ ହଁ ପ୍ରୋବ୍ଲେମ୍ ହଉଥିଲା ନେଟୱର୍କ ପ୍ରୋବ୍ଲେମ୍ ହଉଥିଲା ସେଥିପାଇଁ ମୁଁ ବାହାରୁକୁ ଆସିଲି। ହଁ ହଁ ଆମର ତ ପର୍ବ ହବ ଆଉ। ଦୋଳି ଫୋଳି ଖେଳିକି ଆସିବୁ ଆଉ ଝିଅମାନେ ସବୁ।
ହୁଁ ହୁଁ।
ଗାଁରେ ସବୁ ଝିଅ ଖେଳିବୁ, ଇଏ ଦୋଳି ଖେଳିବୁ, ପିଠା ଖାଇବୁ। ହଉ।
ଆଉ?
ଆଉ କଣ? ଆଉ କଣ ସବୁ ଡ୍ୟାନ୍ସ ଫ୍ୟାନ୍ସ ଇଏ କମ୍ପିଟିସନ୍ ଫମ୍ପିଟିସନ୍ ଦେଖିଯିବ ନା ନାହିଁ?
ହଁ ହଁ ହୁଁ ଦେଖିଯିବୁ।
ଉଁହୁଁ ପାର୍ଟିସିପେଟ୍ କିଏ କରୁଛନ୍ତି?
ପାର୍ଟିସିପେଟ୍ ହଁ କରୁଛନ୍ତି ଏମିତି ଗାଁ ଗାଁରେ ହଉଛି ତ ପାର୍ଟିସିପେଟ୍ କରିବାକୁ ପଡିବ ବାଧ୍ୟ।
ହୁଁ ହୁଁ ହୁଁ ହଉ ଆଉ। କ ଆଉ କ୍ଲାସେସ୍ କେମିତି ଚାଲିଚି? ପଢାପଢି କ୍ଲାସେସ୍ ଫ୍ଲାସେସ କେମିତି ଚାଲିଚି?
ପଢାପଢି ହଁ ଚାଲିଛି ଭଲ। କ୍ଲାସେସ୍ ବି ଭଲ ଚାଲିଛି।
ହୁଁ ହୁଁ ହୁଁ ମକ୍ ଟେଷ୍ଟ ଦଉଛ?
ହଁ ଦଉଛି। ମକ୍ ଟେଷ୍ଟ ଦଉଛି।
ମକ୍ ଟେଷ୍ଟ ଦିଅ। ବହୁତ ଦିଅ। ଚେଷ୍ଟା କର ଅଁ ସବୁ ଇଏର ଦେବା ପାଇଁ। ସବୁଦିନ ଦେବା ପାଇଁ। କହିଲେ ସେଇଟା ଗୋଟେ ଅଭ୍ୟାସ ରହିଲେ, ତମର ଏଁ ଏ ଏକ୍ଜାମ ଟାଇମରେ ଏକ୍ଜାମ ଟାଇମରେ ଯେତେବେଳେ ଏକ୍ଜାମ ସେଣ୍ଟରରେ ବହୁତ ସାରା ଆଟେମ୍ଟ୍ କରିପାରିବ। ମକ୍ ଟେଷ୍ଟର ଇଏଟା ହିଁ ହେଉଛି ସେଇଟା କି ତମେ ଆଟେମ୍ ଅଧିକ କରିପାରିବ। ଆଉ ଯ ଆଉ ଯଦି ଅଁ ମାନେ ସବୁ ପାଠ ଆସୁଥିବ କିନ୍ତୁ ଯଦି ତମେ ସ୍ଲୋ ହେଇଯିବ ବୋଲି ତାର କିଛି ଫାଇଦା ହବନି।
ହୁଁ ଏଇଟା ଗୋଟେ ଧର ଭଲ ଆଉ। ମକ୍ ଟେଷ୍ଟ ଦେବାର।
ହୁଁ। ସ୍ପେସିଆଲି ସେ ଯୋଉ ଆମର ଯେମିତି ସେ ଏ ଯୋଉ ମ୍ୟାଥମେଟିକ୍ସ ରିଜୋନିଙ୍ଗଟା ସେଇଟା ଟିକେ ମକ୍ ଟେଷ୍ଟ ଦିଅ।
ହୁଁ ହୁଁ।
ହୁଁ।
ଆଉ ତମର ଦୋଳି ତୁମର ରଜ ପର୍ବ କେମିତି ପାଳନ କରାହେଉଛି ଗାଁରେ।
ଆମର କ ସେ ପିଠାପିଠା ତ କରିବେ ଆଉ ସବୁ ଝିଅମାନେ ସବୁ ସଜ ହେଇକି ଯିବେ।
ହୁଁ।
ଯୋଉ ବଡ ଗଛଟା ଅଛି ଆମର ସେଠି ପାକ୍ରେ। ସେଠି ତ ବାନ୍ଧିକିନା ସବୁ ଖେଳିବେ ରଜ। ହୁଁ‌। ପିଠାପିଠା କରିକି ସବୁ ଗୀତଫିତ ବଜାଇକି ସବୁ ଡ୍ୟାନ୍ସ ଫ୍ୟାନ୍ସ କରିବେ। ପିଲାମାନେ ଯେଉଟି ଖେଳିବେ ଛୋଟ ପିଲାଙ୍କ ପାଇଁ ଅଲଗା
ହୁଁ ହୁଁ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ଶୁଭୁଚି?
ହଁ ହଁ ଏବେ ଶୁଭୁଚି। ଶୁଭୁନଥିଲା।
ଓହୋ ହ ଟିକେ ନେଟୱାର୍କ ଟିକେ ଦୂରକୁ ଦୂରକୁ ହେଇଯାଉଚି ତ ମାନେ ଏଇ ୱାଇଫାଇଟା ଟିକେ ଦୂରକୁ ପଳେଇ ଆଇଲିଣି ତ ସେଥିପାଇଁ ବୋଧେ ହେ ସେମ୍ତି
ହୁଁ ହୁଁ!
ହୁଁ ଏବେ ଠିକ୍ସେ ଏବେ ଠିକ୍ ସୁଭୁଥିବ।
ହଁ ଏବେ ଠିକ୍ ଶୁଭୁଛି ହଁ।
ହୁଁ ହୁଁ ହୁଁ ଏବେ ଆସ୍।
ଆଜି ହଁ ଆଜି କଁ ରୋଷେଇ ହେଇଥିଲା ତମ ଘରେ?
ଆମର ଗରମ ପଖାଳ ଆତ ଆଉ ଶାଗ କଲରା ଭଜା।
ବଢିଆ ଖାଇବା ହେଇଥିଲା ଆଉ ପୁରା ହେଲ୍ଦି ହେଲ୍ଦି ଖାଇବା ଖାଉଚ ଆଉ।
ହୁଁ ଆଉ ଆମ୍ବ।
ବଢ଼ିଆ ଆଉ।
ହୁଁ।
କଉ ଆମ୍ବ?
ଆମ୍ବ କେତେ ପ୍ରକାର ଆମ୍ବ ଥିଲା ମୋର ବି ମନେନାଇ କୋଉ କୋଉ ଆମ୍ବ ଖାଇଛୁ।
ଓ ହୋ।
ତିନି ତିନି ପ୍ର ଦି ତିନି ପ୍ରକାର ଆମ୍ବ
ଓହୋ ହ।
ହୁଁ।
ଆଉ ଏବେ? ମୁଁ ମୁଁ। ଖାଇଥିଲି ସନ୍ଧ୍ୟା ଦେଇ। ଚଉମିିନ୍ ଖାଇଥିଲି। ଆଉ କଣ? ଆଉ ପୋଡ଼ପିଠା ଖାଇଥିଲି। ହାଲୋ। ୱାଇଫାଇ ଅନ୍ ଅଛି ଅନ୍ ଅଛି। ହାଲୋ। ହାଲୋ। ଆରେ ଅନ୍ ଅଛି ୱାଇଫାଏ।